ଲୋ ହଁ ସୁୁଭ ସନ୍ଧ୍ୟା ।
ତମକୁ ବି ।
ସନ୍ଧ୍ୟା ଦେଇ ସାରି ବସିଛି ।
ହୁଁ ହୁଁ। ଆଉ କଣ ଖାଇଥିଲ
ଆଜି ପଖାଳ ବାାଗ ଆମ୍ବ ଆଉ ଆଉ ଭଜା ଭଜା
ଆଚ୍ଛା ରାତି କି କଣ ଖାଇବ ଆଗି କେ ଖାଅ ରାତିରେ
ରାତିରେ ଭାତ ଡାଲି ଆଉପ
ଓହୋ ପୋଟଳ ରସା ଆମେ ଜଣିଛ ପୋଟଳ ରସା କେମିତି ହୁଏ
ହଁ
କି କିଲ ମତେ
ହଁ ପଟ ଛାଣିବ ଫାଷ୍ଟ ତାପରେ ଉ ମସଲା କଷିକି ପୋଟଳକୁ ତାପରେ ପୋଟଳ ଆଉ ଆଳୁକୁ କଷା ହବ ହେଇଗଲା ହୋଟେଲରୁସ ପାଣି
କଣ କଣ ମସଲା ପଡିବ
ଉ ମସଲା ପଡିବ ଗରମ ମସଲା ଆଉ ତେଜପତ୍ର ଜିରା ପିଆଜ ଶ ଆଉ ଏତିଦ
ଓ ହୋ ଆଉ ସନ୍ଧ୍ୟା ଦେଲେ ତମେ ମନ୍ତ୍ର ଫନ୍ତ୍ର ଯା ଚ
ଉଁ ତମ ହଁ ଜା ଜାଣିଚି
କି କି ମନ୍ତ୍ର ଜାଣିଚ?
ମୁଁ ଖାଲି ଗାୟତ୍ରୀ ମନ୍ତ୍ର ଜାଣ
ଓ ହୋ ଆଉ ଘରେ ସମସ୍ତେ ତମ ଘରେ ସମସ୍ତେ କଣ କରୁଚନ୍ତି?
ମୋର ମାଆ ତନ୍ତ ବୁଣୁଚନ୍ତି ବାପା ତ ବାହାରେ ରହୁଚନ୍ତି ମୋ ସାନ ଭାଇ ଆଜି ଆସିଥିଲି ସେ ରଜ ପାଇଁ ଆସିଥିଲେ ଆଜି ପଳେଇଲେ ଦଶଟା ବେଳେ
ଓ ହୋ ସିଏ ବି ବାହାରେ ରହୁଛନ୍ତି?
ହଁ ସେ ବା କହିଲି।
ଓ ହୋ ଆଉ ତମ ଭଉଣୀ?
ମୋ ଭଉଣୀ ଟିଉସନ ଯାଇଥିଲା ଏବେ ଆସିଲା। ଆଉ ସି
ଓ ହୋ
ଆଜି ସାର
ଆଉ ରଜ ସବୁ ପାଳି ଥିଲ?
ରଜ ଜରେ ହେ ମୁଁ ଗାଁ ଗାଁ ରେ ବୁଲି ଆଜି ଆଉ ସାର ଆସିଲେନି କହି ନାହାନ୍ତିି ବି ଆଗୁରୁ
ହଁ ରଜରେ ଗାଁରେ ପାଲିଲ ର ଜ
ହଁ ଆମ ଗାଁରେ ବି ଭଲ ହୁଏ ଏଁ ସବୁ ସ୍ତ୍ରୀ ଲୋକ ମାନେ ଆମର ଗୀତ ବୋଲନ୍ତି ଦୋଳି ଖେଳନ୍ତି।
ହୁଁ
ଆଉ ଆମର ବି କାଲି
ଓ ହୋ ଆଉ କଣ ରଜ ରେ ସବୁ ବୁ
ହଁ ହୁଁ, କାଲି ଆମର ର ରା ଶୁଣ କାଲି ରା କାଲି ଦିନରେ ମୋର ଭୋଜି ଥିଲା ମୁଁ ଭୋଜି ଖାଇଗଲି ଭାଉଜଙ୍କ ଘରକୁ ସେଠି ଭାତ
ହୁଁ
ଡାଲି ଆଉ ଉଁ ପୋ ଦୋରସ ଆଉ ଚିଙ୍ଗୁଡି ତରକାରୀ ଖାଇଲି। ତାପରେ କାଲି ରାତିକୁ ହଉଚି ଆମର ର ରଜ ରଜକୁ ବିଦା ଦଉଥିଲେ ଆମ ସବୁ ଗାଁ ର ସବୁ ସ୍ତ୍ରୀ ଲୋକ ମାନେ ଯେତିକି
କେମିତି କଣ ଦେଲ ବିଦାୟ।
ଗୀତ ବଜେଇ ନାଚୁଥିଲେ ଘୋଡା‌ ନାଚ କରିଥିଲେ। ଘୋଡା ନାଚ ଜାଣିଛ ନା।
ଏଇ ଯୋଉ ଦି ଜଣ ସେ ଗୋଟେ ଘୋଡାର ଥିବ ଗୋଟେ ଇଏ ତା ଭିତ ଭିତରେ ବସିକି ଏମିତି ନାଚିବେ।
ହଁ ସେଇଟା କରିଥିଲେ ଆଉ ସବୁ ଉ କିଏ ଶ୍ରୀକୃଷ୍ଣ ହେଇଥିଲା କିଏ ରାଧା ହେଇଥିଲେ। ହେଇଥିଲେ କିଏ ଜୋକର ହେଇଥିଲେ। ମଜା ମସ୍ ସ୍ତି କରିଥିଲେ ସବୁ ଆଉ। ମୁଁ ବି ତା ଭିତ
ମାନେ ତମ ତମେ କଣ ହେଇଥିଲ?
ମୁଁ କିଛି ହେଇନି ମୁଁ ଖା ନା ସେ ସେଇଠି ଦେଖୁଥିଲି ଆଉ।
ଆଉ ମାନେ ସ ନା ନାମ ଗାଁ ର ସ୍ତ୍ରୀ ଲୋକ ମାନେ ନିଜେ ଗୀତ ବୋଲନ୍ତି ନା ଏମତି ଗୀତ ଯୋଉ ଆମର
ନା ନି ନି ନିଜେ ଗୀତ ଗାଆନ୍ତି। ରଜ ଦୋଳି ଗୀତ ନିଜେ ଗାଇବେ ପୁଣି ନିଜେ ଅଲଗା ଗୀତ ବି ଗାଇବେ ନିଜେ ପୁଣି ଇ ଡିଜେ ବି ବାଜିବ। ଡାନ୍ସ କରିବେ।
ମାନେ ଖାଲି ସ୍ତ୍ରୀ ଲୋକ ନା ମାନେ ପୁଅ ପିଲା ବି?
ନା ନା ଖାଲି ସ୍ତ୍ରୀ ଲୋକ ପୁଅ ପିଲା ସେଠି ଯିବେନି ପୁଅ ପିଲା ମାନେ ଆମର ଅଲଗା ତାସ ଖେଳିବେ ଲୁଡୁ ଖେଳିବେ ଗାଁ ଗାଁରେ ପୁରା ତାସ ଖେଳ ଲୁଡୁ ଖେଳର କମ୍ପିଟିସନ ସବୁ ହବ ଯିଏ ଜିତିବ ତାକୁ ପୁରସ୍କାର ଦିଆଯାଏ।
କଣ ପୁରସ୍କାର ଦିଆଯାଏ?
ପୁରସ୍କାର ପଇସା ଆଉ କ ଟ୍ରଫି ଦିଆଯାଏ। ଆମେ ଏଠି ତାସ୍ ଖେଳରେ ଯିଏ ଭଲ ମାନେ ତାସ୍ ଖେଳରେ ଯିଏ ଜିତିବ ସେ ଗାଁ ର ସବୁଠାରୁ ଭଲ ମାନେ ଭଲ ଭଲ ତାସ ଖେଳାଳି ବୋଲି ଗ ଗଣା ଯିବ।
ଓ ହୋ ବଢିଆ ତ ତମ ଗାଁ ପୁରା ବହୁତ ଭଲ।
ହଁ ଖୁଦରୁକୁୁଣୀ ଓଷା ବି ଆମର ହବ କାଲି ଆସିବ ଆମ ଗାଁକୁ ଆମ ହବ ଯୋଉ ଶୀତଳ ଷଷ୍ଠୀ ହବ ଭୋଜି ହବ।
ହଁ ରାତତିିରେ ନା ଦିନରେ।
ଦିନରେ।
ମେ କଣ ହୁଏ ସେଠି ମାନେ ଶୀତଳ ଷଷ୍ଠୀ ମାନେ କଣ?
ଶୀତଳଷଷ୍ଠୀ ହଉଛି ପଶ୍ଚିମ ଓଡିଶାର ଗୋଟେ ବଡ ପର୍ବ। ଯିଏ ଯିଏ ମାନେ ସେ ସେହି ସେ ଦିନ ଉଁ। ଉ ଶିବ ଆଉ ପାର୍ବତୀଙ୍କ ବାହାଘର ହବ। ସେମିତି ମନ୍ଦି ମାନଙ୍କରେ ପ୍ରସ୍ ସାଦ ସେବନ ର ସୁବିଧା ଥିବ ସେଇଟା ଆମ ଗାଁ ରେ ହୁଏ ଆଉ।
ମାନେ ଶିବ ଜଣେ ହୁଅନ୍ତି ପାର୍ବତୀ ଜଣେ ହୁଅନ୍ତି ତାଙ୍କର ମ୍ୟାରେଜ ମାନେ ବାହାଘର ହୁଏ।
ହଁ।
ମାନେ ଅ ତମରି ଗାଁ ର ମାନେ ଜଣେ ଗୋଟେ ପୁଅ ଗୋଟେ ଝିଅ ଏମିତି ଶିବ
ନାଇଁ ନାଇଁ ସେଟା ମାନେ ଆସିଥାନ୍ତି ମାନେ ଯିଏ ହବ ସୋମ ସ୍ତ୍ରି ହେଇଥିବେ ଆଗରୁ ମାନେ ବାହଥିବେ ନହେଲେ ମାନେ ଆଗରୁ ତ ବାହା ହେଇଥିବେ ନହେଲେ ହବନି।
ଓହୋ ମାନେ ଯିଏ ହେବେ ସିଏ ବାହା ହେଇଥିବେ ସେ ସେ ଗେଟପ ଟା ଆ
ହଁ ଆଉଥରେ ଶିବ ପାର୍ବତୀ ଗେଟପ ନେବେ ବାହା ହେବେ ଆଉ ପଶ୍ଚିମ ଓଡିଶାରେ ତ ବହୁତ ବଢିଆ ହୁଏ। ମିଳୁଚି ପୁରା ମେଳା ହୁଏ ଚାରି ପାଞ୍ଚ ଦିନ ପୁରା ହେଲା ଏବେ ମେଳା ହବ ସେଠି
ଓହୋ ବଢିଆ ନା।
ହଁ।
ହଁ।
ଆଉ ତମେ କଣ କରୁଛ।
ମୁଁ ଯାଇଥିଲି କି ମାର୍କେଟ ଏଇ ଆସିକି ବସିଛି।
ଖାଇସାରିଲଣି?
ଆଉ ହଁ ମାର୍କେଟ ଯାଇଥିଲି ଖାଇକି ଆସିଥିଲି
କଣ ଖାଇଲ?
ଖାଇଥିଲି ମଞ୍ଚୁରିଆଁନ
ଏକୁଟିଆ ଏକୁଟିଆ ଖାଇଦେଲ
ତମକୁ ପା ଡାକିଲି ତମେ ଆସିଲନି।
ମତେ ହଉ ନଲେ ମୋ ପାଇଁ କାଉ ହାତରେ ପଠେଇଦବ ଆଉ
ହ।
କାଉ ହାତରେ ପଠେଇଦେ ହଁ। ତ ଉଡି ଉଡି ଆସି ଦେଇଦବ
ର୍ବ ହଉଛି ତମେ ଡାକୁନ ଏକ ଏକା ଏକା ଭୋଜି ଖାଉଛ। ଏକା ଏକା ଦୋଳି ଖେଳୁଛ।
ତମେ ଆସୁନା ମୁଁ କଣ ମନା କରିଛି। ମୁଁ ତ କହୁଛି ଆସ ଆମ ଗାଁକୁ ଆମ ଗାଁ ରେ ବୁଲିବ ଦେଖିକି ଯିବ।
ହଉ ଯିବି ଆଉ। ଆଉ ତମର କି କି ପର୍ବ ସବୁ ବଢିଆ ବଢି
ଦଶହରା ହୁଏ ଦଶହରାରେ ଆମର ମାନେ ନୂଆ ଖାଇ ପର୍ବ ଯେମିତି ହୁଏ।
ହଁ ହଁ ନୂଆଖାଇ ତମର ବି ତମର ବି ନୂଆଖାଇ ପାଳ।
ନାଇଁ ଆମର ନୂଆଖାଇ ଟା ନୂଆଖାଇ ବହଳିଆ କିନ୍ତୁ ଦଶହରା ପାଳନ କରନ୍ତି ଆଉ।
ମାନେ ନୂଆଖାଇ ପାଳ ନା ଦଶହରା ପାଳ ମାନେ ଦିଟାଙ୍କ ତ ଅଲଗା ଅଲଗା
ଦିଟା ଅଲଗା ଅଲଗା ଅଲଗା ଅଲଗା ହୁଏ। କିନ୍ତୁ ଆମର ଦଶହରା ହୁଏ ନୂଆ ଖାଇରେ ଆମର କିଛି ହୁଏନି। ନୂଆଖାଇରେ ପ ପଶ୍ଚିମ ଓଡିଶା ଆଡେ ଭଲ ହୁଏ ନୂଆଖାଇ।
ହଁ।
ଆମର ଦଶହରାରେ ଦୁର୍ ଦୁର୍ଗାଙ୍କୁ ପୂଜା କରାଯାଏ। ଆଉ ମାନେ ଯୋଉଦିନ ଦଦ୍ ଦଦ୍ ଦଶହରା ଯୋଉ ଦିନ। ସେଇଦିନ ଆମର। ଘରେ ଘରେ ପିଠା ପଣା ହୁଏ। ଆଉ ମିଠା ଖାଇ ଆହୁରି ମାନେ ଯିଏ ଯାହା କରି ପାଲା।
ହୁଁ।
ଯେମିତି କି ମାନେ ମାନେ ଯେତେ ପ୍ରକାର ସବୁ ଆଇଟମ୍ ଅଛି ଖାଇବାର ସବୁ ସେଦିନ ଆମର
ହୁଁ ମାନେ ଯେତିି ସବୁ ପିଠା ପଣା ମାନେ ଏମିତି କାକରା ମ ଘିଅ କିଏ ପିଠା ଚକୁଳି ବୁଢା ଜାକୁଳି ମାନେ କେତେ ସବୁ ଅଛି।
ହଁ ଆଇ କ୍ରିମ୍ ଗୁପଚୁପ୍। ଚାଟ କି ଚିକେନ୍ କରେ କି ଅଣ୍ଡା। ମାନେ ଯାହାର ମାନେ ଯାହାର ଯାହା କିଏ ଥଣ୍ଡା ଦିଏ କିଏ ଲେମ୍ବୁ ପାଣି କରନ୍ତି। ସବୁ ଆମର ହୁଏ।
ମାନେ ସେଇଠି ତମର ସବୁ କରିକି ଗୋଟେ ଜାଗା ରଖନ୍ତି ସମସ୍ତେ ଆସିକି ମିଶିକି ଖାଆନ୍ତି
ନା ନା ଘରେ ଘରେ କରିକି ରଖିଥିବେ ହେଲା ପ୍ଲେଟ ରେ ବାଢିକି ରଖିଥିବେ ଆମେ ଖାଲି ଯିବୁ ବଡ ମାନେ ଗୁରୁଜନ ଯୋଉମାନେ ତାଙ୍କୁ ଆମେ ପ୍ରଣାମ କରିବୁ ମୁଣ୍ଡିଆ ମାରିବୁ ହଉ ସେ ତାଙ୍କ ଘରର ଯେତେ ଗୁରୁଜନ ଥିବେ ତାଙ୍କ ଘର ସମସ୍ତ ଗୁରୁଜନ ମାନଙ୍କୁ ପ୍ରଣାମ କରିବୁ ସେମାନେ ଯାହା କରୁଥିବେ ତାକୁ ଆମେ ଖାଇକି ଆସିବୁ
ମାନେ ତମେ କେବଳ ଧର ଓହୋ ମାନେ ତମ ଘରର କେବଳ ଝି ମାନେ ଛୋଟ ଛୁଆ ଯାଇପାରିବେ
ହଁ ବଡ ବୟସ୍କ ବଡ ଲୋକ ବି ଯବେ ଧର ମୋ ବାପା ଗଲେ ମୋ ବାପା ବାପାଙ୍କଠୁ ବଡ଼ ଯିଏ ଥିବେ ମୋ ମାନେ ମୋ ବାପାଙ୍କ ବୟସର ଆଉ ଟିକେ ବଡ଼ ଉମ୍ ମାନେ ଥିବେ ଯିଏ ବାପା ତାଙ୍କୁ ତାଙ୍କୁ ପ୍ରଣାମ କରିବେ।
ଅ ନାଇଁ ନାଇଁ ମୁଁ ପଚାରିଲି କି ଯେ ଘରର ସମସ୍ତେ ଧର ଅ ଧର ତମ ଘର ଆମ ଘର ତ ତମେ ଆମ ତମର ତମର ସମସ୍ତେ ଆମ ଘରକୁ ଆସି ଆସି ପାରିବେ ଆମର ସମସ୍ତେ ତମ ଘରକୁ ଯାଇପାରିବେ।
ଆମର ଆମର ସେ ଆଉ ଗାଁରେ ବି ଆମର ଉତ୍ସବ ହୁଏ।
ହୁଁ ଯୋଉ ନାଚ ଗୀତ ସବୁ ହୁଏ ନାଇଁ।
କୀର୍ତ୍ତନ ହୁଏ। ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଉ ସେଟା ଆମର ସେଇଟା ହୁଏ ଆଉ।
ହଉ ହୁଁ।
ଆଉ ତମର କି କି ପର୍ବ ହୁଏ?
ଆମର ମେନ ଥାଏ ଆମର ଏଇଠି ଆମ ଗାଁ ରେ ମେନ୍ ଥାଏ ନୃସିଂହ ପୂଜା ନୃ ସିଂହ ଯୋଉ ଚର୍ତୁଥି ଯୋଉ ସେଇଟା ହେଲା ଆମର ମେନ ମାନେ ବଡ ଆକାରରେ ପୁରା ହୁଏ ମେଢ ହୁଅନ୍ତି। ପୁରା ପୂଜା ହୁଏ ଯାତ୍ରା ହୁଏ। ହଁ। ଏଇଠି ଏଇଠି ହୁଏ। ହଁ ଆମର ସେଠି ପୁଣି ଯାତ୍ରା ସବୁ ଲୋକମାନେ ଆସନ୍ତି ଦୋକାନ ପତ୍ର ପଡେ ସବୁ ଚା ଚାଉମିନ ଅ ଯୋଉ ଗୁପଚୁପ ସବୁ ହଁ ମାନେ ମାନେ ଦୋକାନ ପତ୍ର ପଡେନି ନାଇଁ ମାନେ ଦୋକ ଦୋକାନ ପତ୍ର ଯେମିତି ଖେଳଣା ମେଳଣା ଦୋକାନ ସେଗୁଡା ପଡେନି ଖାଲି ଖାଇବା ଦୋକାନ ପଡେ। ଆଉ ଯୋଉ ଗୋଟେ ଦିଟା ଯଦି ଖେଳଣା କିଏ ଆସିଥିବେ ଆସିଥିବେ। ନହେଲେ ଯାତ୍ରା ହୁଏ ଆଉ ସବୁ ଖାଇବା ଦୋକାନ ପଡେ ମାନେ ଯେତିକ ମାନେ ସବୁ ବନ୍ଧୁବାନ୍ଧବ ବାହା ହେଇକି ଯାଇ ଭି ଝିଅ ସମସ୍ତେ ଆସିବେ ସମସ୍ତେ ପୁରା ଗାଁ ପୁରା ଫୁଲ ସେ ପୂଜାରେ
ଆଉ ପୂଜା ପର୍ବ ହେଲେ ଭଲ ବନ୍ଧୁ ବାନ୍ଧ ନ୍ଧବ ମାନେ ଆସିବେ ଏବେ ରଜର ବା ମୋ ନାଚ ରେ ଆସିଥିଲେ। ନାନୀ ସବୁ ବୁଲିଲି।